ହାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ୍।
ହଁ ମ୍ୟାଡ଼ାମ୍, ଶୁଭ ସକାଳ ମ୍ୟାମ୍।
ଶୁଭ ସକାଳ।
ହଁ କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି, ଆପଣ?
ହଁ, ହଁ ମୁଁ ବି ଭଲ ଅଛି। ଇଏ ମାନେ ହଁ ଇଏ ପଢ଼ାପଢ଼ି ଟିକେ କରୁଥିଲି ତ।
ଆଚ୍ଛା।
ହଁ ହଁ ଖାଇଲିଣିି, ଆପଣ କଣ କରୁଥିଲେ?
ବିଇଡ଼ି ପଢ଼ାପଢ଼ି ବସିକି କରୁଥିଲି ଆଉ।
ହଁ, ହଁ ଆପଣଙ୍କ ବ୍ରେକଫାଷ୍ଟ ଏ, ମାନେ ଖାଇବା ହେଇଗଲାଣି?
ହଁ ହଁ ହେଇଗଲାଣି।
ହୁଁ, ହୁଁ।
ମୁଁ ଖାଇଥିଲି ଖାଇଥିଲି, ଆପଣ କଣ ଖାଇଥିଲେ?
ହଁ, ହଁ। ହ୍ୟାମ୍ ମୁଁ ରୁ- ରୁଟି ଖାଇଲି।
ହଁ ହଁ ଆଉ କଣ କର
ହେଲୋ।
ହଁ କୁହନ୍ତୁ, ମୁଁ କହିଲି କଣ କରୁଥିଲ?
କଣ ମାନେ ମୋ ଇଏ ଭଉଣୀ ଗୋଟେ ଆସିଛି ତ, ତ ମାନେ କୁଆଡେ ଟିକେ ଏମିତି ବୁଲ୍, ବୁଲା ବୁଲି କରିବାକୁ ଏମିତି ପ୍ଲାନିଂ ଚାଲିଥିଲା।
ଓମ୍, ଆଉ କୋଉଠି ରହୁଛନ୍ତି ଭଉଣୀ କୋଉଠି ରହୁଛନ୍ତି ନା ଆପଣ କୋଉଠି ରହୁଛନ୍ତି?
ହଁ ମାନେ ସେ ମୋ ହଷ୍ଟେଲ୍ ରେ ରହେ, ସେ ହଷ୍ଟେଲ୍ ମାନେ ଗୋଟେ ଘର ନେଇକି ବାହାରେ ଅଛି ସେ ଆସି ଅଛି।
ଓ ହଁ, ହଁ ବୁଲିବାକୁ ଆସିଛନ୍ତି ଓହୋ।
ବୁଲିଆକୁ ଆସିଛି।
ସେ କୋଉଠି ରୁହନ୍ତି?
ଅ, ଏ ଏମିତି କୁହା ହୁଏନି କଣ ଏମିତି ସେତେ ଥିଲା ନା।